ହ୍ୟାଲୋ।
ଶୁଭ ସନ୍ଧ୍ୟା ଆଜ୍ଞା।
ଆଜ୍ଞା। ଆଜ୍ଞା। ଶୁଭ ସନ୍ଧ୍ୟା।
କୁହନ୍ତୁ କୁହନ୍ତୁ। ଭଲ ଅଛନ୍ତି?
ହଁ ଭାଇ ଭଲ ଅଛି। ଆପଣ?
ବୋହୁତ୍ ବୋହୁତ୍ ଭଲ ଅଛି। ଆଉ ଆପଣଙ୍କ ପରିବାର ସମସ୍ତେ ସମସ୍ତେ ଭଲ ଅଛନ୍ତି? ଆଜ୍ଞା। ଆଜ୍ଞା। ଆଜ୍ଞା ଆଜ୍ଞା। ଆମ ପରିବାର ମଧ୍ୟ ସମସ୍ତେ ସୁଖମୟ ଅଛନ୍ତି। ଭଲ ଅଛନ୍ତି।
ବୋହୁତ୍ ଭଲ ଭାଇ। ବୋହୁତ୍ ଭଲ। ଆଉ ଆପଣଙ୍କ ସେପଟେ ପାଣିପାଗର କେମିତି କଣ ଅଛି ପାଣିପାଗ?
ପାଗ ତ ବର୍ତ୍ତମାନ ହଁ। କିଛି ସମୟ ହେଲା। ଆଜି ଟିକେ ଶୁ ଖିଲା ରହିଛି। କିଛି କିଛି ପରିମାଣର ବର୍ଷା ହୋଉଚି। ରହୁଚି ଏମ୍ ତି ଚାଲି ରହିଛି।
ଗତ ଦିନ ତ ବହୁଳ ମାତ୍ରାରେ ବର୍ଷା ଚାଲି ରହିଥିଲା। ଆଜି ହିଁ ଟିକେ କମିଛି।
ଆମର ତ ଭାଇ ଆମ ଅଞ୍ଚଳରେ ତ ଆମ ଅଞ୍ଚଳରେ ବି ଭାଇ ଏ ଏ ଏବେ ବର୍ଷା କମ୍ ହେଇଛି ନହେଲେ ତ ଉଁ ସ ରାତିଠୁ ମାନେ ରାତିଠୁ ବହୁତ ପ୍ରବଳ ବର୍ଷା ତାପରେ ହୁଁ ଗୋଟେ ବୋଧେ ହେଲା ସେ ତେବେଳକୁ ଟିକେ ଏ ଏ ଏ ରହିଲା ବର୍ଷା ହବାର ଏବେ ଟିକେ ପାଗ ଠିକ୍ ଅଛି।
ଆଜ୍ଞା ଆଜ୍ଞା।
ଆଉ ଦେଖିବାକୁ ଗଲେ ବର୍ଷା ଆ ଆ ହଉଛି ଭଲ ଠିକ୍ କଥା। କାହିଁକି ନା ହଁ ଏବେ ଜାଣିଚ ଟି ଆପଣ ମାନେ ଚାଷ ଅ ଅ ଚାଷ ବାସ ବି ଏ ଏବେ କରୁଛନ୍ତି।
ଆଜ୍ଞା ନିହାତି ନିହାତ।
ଆମ ଆମ ଏଇଥର ତ ଭାଇ ବହୁତ ମାନେ ବିଳମ୍ବ ହେଲା ବର୍ଷା ହବାର।
ଆଜ୍ଞା ଆଜ୍ଞା ବ ବର୍ଷା ତ ମାନେ ଚାଷୀ ମାନଙ୍କ ଗୋଟେ ମାନେ
ହୁଁ।
ଆ ଖୁସି ଅଧିକ ହୁଅନ୍ତି ତ ଚାଷୀ ମାନେ ହିଁ।
ହୁଁ ଚାଷୀ ମାନଙ୍କ ଭାଇ ଆ ଆ ଉ ମ୍ ସେଇଟା ବର୍ଷା ହଉଚି ସମ୍ପତି ହୁଁ। ମାନେ ଗୋଟେ ଗୋଟେ ଉଁ ସୁନାର ଏବଂ ଟଙ୍କା କହିବାକୁ ଚଳେ।
ଆଜ୍ଞା ନିହାତି ନିହାତି ଭାବରେ।
ହୁଁ। ତ ଭାଇ କିନ୍ତୁ ଉ ଉ ଖୁସି ଲାଗୁଚି ମାନେ ଆଜି ବହୁତ ଦିନ ପରେ କାଲି ଠାରୁ ଟିକେ ଏ ଏ ବର୍ଷା ହେଲା। ବର୍ଷା ହେଉଥିଲା କିନ୍ତୁ ଉ ଉ ହଁ ଯେତିକି ମାତ୍ରାରେ ହଉଥିଲା କିଛି ମାନେ ଉଁ ଉଁ କିଛି କରି ହଉନଥିଲା ମାନେ ଟିକେ ଟିକେ ହେଇଚି। ଝିପଝିପ୍ ଝିପ୍ ବର୍ଷା ହଉଚି ଏ ଝିପ୍ ଝିପ୍ ଲେତ ଲ ଭାଇ କିଛି କରି ହଉନଥିଲା ତ କାଲିଠୁ ବହୁତ ବର୍ଷା ହେଇ ରେ ହେ
ଆଜ୍ଞା ଆଜ୍ଞା ବର୍ଷା ତ ଲାଗି ରହୁଛି ମଝିରେ ମଝିରେ ଏମତି କମୁଛି। ରହୁଛି ଏମତି ଚାଲିଛି ବନ୍ଧୁ କାଲି ରାତି ପର୍ଯ୍ୟନ୍ତ ବର୍ଷା ଚାଲିଥିଲା ଆମ ଅଞ୍ଚଳରେ।
ହଁ।
ଆଜି ବର୍ତ୍ତମାନ କିିଛ ସମୟ ହେଲା ବର୍ଷା ଟା ସ୍ଥାୟୀ ହେଇକି ସ୍ଥାୟୀ ହେଇକି ତ ରହିନି କିନ୍ତୁ କିଛି ସମୟ ହଉଚି କିଛ ସମୟ ରହୁଚି ଏମତି ଚାଲଚି ଆଉ ଟିକେ ଟିକେ ମାନେ ଏଠି ଟିକେ ବର୍ଷା ହଉଚି ଆଉ।
ଆମ ଏପଟେ ବି ଭାଇ ସେମତିଆ ହେଲା।
ଆଉ ବର୍ଷା ହେଲା ମାନେ ସି ହେବାର କଥା ମ କାହିଁକି ନା ତାର ବି କିଛି କାରଣ ରହିଛି। କାହିଁକି ନା ଏ ଦିନ ଟା ରହିଛି ମାନେ ହୁଁ ସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ଥିଲା ତ ଆମେ ତାଙ୍କୁ ଆର୍ଚ୍ଚନା କରୁ ପୂଜା ଆର୍ଚ୍ଚନା ଯାହା ପାଣି ପକାଉ ତାଙ୍କୁ ସ୍ନାନ କରୁ କିନ୍ତୁ ତ ପ୍ରା ପ୍ରାକୃତିକ ର ଯୋଉଟା ସ୍ନାନ ରହିଛି ସେଇଟା ତାର ତ ଉପର ହିଁ ଆସିବ ତ। ସେଇ କାରଣରୁ ଏଇ ସମୟରେ ବର୍ଷା ଟା ଆସିଥାଏ। ଆଉ ଏ ବର୍ଷା ପାଗ ଯୋଉ ଗୁଳୁଗୁଳିଆ ପାଗଟା ରହିଥାଏ। ଏଇଟା ହିଁ ମାନେ ଜର କରିଥାଏ ଯା। ହାମ୍ ମହାପ୍ରଭୁ।
ବୋହୁତ ଛାଡ଼ିଥା। ଖାଇ ଜର ହେଇଥାଏ।
ହୁଁ ବହୁତ ଓଦା ହେଇଯାଇଛନ୍ତି।
ମାନେ ଜରରେ ପଡିଥାନ୍ତି। ହଁ ଗାଧେଇକି ତ ପ୍ରାକୃତିକ ଇଏରୁୁ ଏ ଏମ ଏ ଆସେ ଆଉ ଏମିତି ତ ଲାଗି ରହିବ ଆହୁରି ବର୍ଷା ରହିବ। ଆସିବ ଆହୁରି ଆଜ୍ଞା।
ହ ହୁଁ ହାଇ ଗୋଟେ ପଟରୁ ଦେଖିବାକୁ ଗଲେ କିନ୍ତୁ ବର୍ଷା ହେଇଛି ଭଲ ହେଇଛି। ହାଲୋ। ହୁଁ ନାଇଁ ଠିକ ତ ଭାଇ ହା ଆ ମାନେ ବର୍ଷା ହେଲେ ତ ଭାଇ ଆମର ଏପଟେ ଚାଷ ବାସ ବି ବହୁତ କରାଯିବ ନା।
ଆଜ୍ଞା ଆଜ୍ଞା।
ହୁଁ ତ ବର୍ଷା ହବନି କହିଲେ କେମିତି ସେଇଟା ଚାଷ ବି କେମତି ହବ।
ଆପଣଙ୍କ ଅଞ୍ଚଳରେ ମାନେ ଏ ବର୍ଷା ଦିନେ ମାନେ କୋଉ କୋଉ ପରିବା କଣ କଣ ମାନେ ଚାଷ କରନ୍ତି ଲକ?
ଭାଇ ବର୍ଷା ଦିନରେ ତ ଅଧିକାଂଶ ଆମର ଧାନ ଗହମ ବିରି ମୁଗ ଏପରି ସବୁ ହୁଏ ଚାଷ। ଅଧିକ ତ ମାନେ ଭାଇ ଅଧିକ ତ ପନିପରିବା ପନିପରିବା ତ ଅଧିକ ଚାଷ ହୁଏ ନାହିଁ କିନ୍ତୁ ଉଁ ଯୋଉ ଛୋଟ ଛୋଟ ଦାନା ଗୁଡାକ ମାନେ ଡାଲି ଜାତୀୟ ସେମ ତି ଚାଷ ଅଧିକ ହୋଇଥାଏ। ହଁ।
ଆଚ୍ଛା।
ତ ସେଥିପାଇଁ ଭାଇ ବହୁ ବର୍ଷା ହବା ନିହାତି ଦର
ଆଉ ପରିବା ଯେନକୀ
ଆଜ୍ଞା ଆ ଆଉ ପରିବା ଏମିତି ବାଇଗଣ ହେଲା ଅଧିକାନ୍ତ ବର୍ଷା ଦିନେ ହିଁ ବାଇଗଣ ଟା ଅଧିକା ହୁଏ। ମିଳେ ତ।
ହୁଁ ହୁଁ ହୁଁ ଯେ ଭାଇ ଆମର ଆମ ଅଞ୍ଚଳରେ କଣ ହଉଛି ହୁଁ, ପାଣି ପାଇଁ ଟିକେ ସୁବିଧା ନାହିଁ ଆକ୍ଚୁଲି,
ଆଜ୍ଞା-ଆଜ୍ଞା,
ପା ପାଣି ବହୁତ୍ ଅଛି କିନ୍ତୁ ଆଏ ବର୍ଷା ଟିକେ ନହେଲେ, ଓହୋ ଚାରା ବି ବିହନ ବି ଠିକ୍ ସେ ହବନି ନା,
ଆଜ୍ଞା-ଆଜ୍ଞା ନିହାତି-ନିହାତି ଭାବରେ ତାର ସମସ୍ୟା ତ ଦେଖାଯି ବ,
ହୁଁ,
ସମସାର ଅଧିକାଂଶ ମାନେ ହୋଇ ନଥାଏ ହୋଇ ପାରୁନି, ଆଜ୍ଞା-ଆଜ୍ଞା,
ତ ଭାଇ ଆପଣ ଏବେ କଣ କରୁଛନ୍ତି କଣ?
ହ ତ ପଢ଼ାପଢ଼ି ତ ଟିକେ କରିବାକୁ ପଡ଼େ,
ଏଁ ମାନେ ବାହାରେ ରହିକି ପଡ଼ୁଛନ୍ତି ନା ଗାଁରେ?
ନିଶ୍ଚିତ ଭାବରେ ନା-ନା ତି ଗ୍ରାମା ଅନଚଳରେ,
ନାଇଫ୍, ହୁଁ-ହୁଁ,
ବାହା‌ କୁ ଯାଇନି, ଘରେ ହିଁ,
ହୁଁ-ହୁଁ, ହଁ,
ଘରେ, ସେ ଏମିତି ମାନେ ବଢ଼ା ପଡ଼ି,
ହୁଁ-ହୁଁ-ହୁଁ,
କଲଛିଆ,
ହୁଁ-ହୁଁ-ହୁଁ କେତେ କଣ ପଢ଼ା ପଢ଼ି କରୁଛନ୍ତି ଆପ୍
ଚେଷ୍ଟା ତ ଜାରି ରହିଛି ଆଗକୁ ସଫ୍ ଫଳତା ହାସଲି କରିବା ପାଇଁ ଚେଷ୍ଟା ଜାରି ରହିଛି ଚାଲି ରହିବ,
ସେଇଟା ତ ଭାଇ ସମସ୍ତ୍ ତା ମାନେ ଛାତ୍ର ଛାତ୍ରୀଙ୍କୁ ହୁଁ ହେଲୋ,
ପଡ଼େ ଯେମିତି ସକାଳୁ ଉଠିବା, ଆଉ ଯୋଉ କିଛି ପଢ଼ା ପଢାପଢ଼ି କରିବାକୁ, ପୁଣି ଟିକେ ଖାଇବା, ଆଉ ହୁଁ ସ୍ନାନାନ୍ ନାନ୍ କରିବା ପୁଣି, ପୁଣି ପଢ଼ା ପ ପଢ଼ି କରିବା, ଏମିତି ଧୀରେ-ଧୀରେ ଚାଲି ର
କଷ୍ଟ ଯୋ କରିବାକୁ ପଡ଼ିବ ଭାଇ କଷ୍ଟ ତ କରିବାକୁ ପଡ଼ିବ ମାନେ,
ଆଜ୍ଞା-ଆଜ୍ଞା,
କଥାରେ ନହିଁ କି କଷ୍ଟ କଲେ ଏକା କୃଷ୍ଣ ମିଳେ, ହ୍ୟାଲୋ, ଭାଇ ସୁବୁଛି? ହ୍ୟାଲୋ, ହ୍ୟାଲୋ,
ଆଜ୍ଞା-ଆଜ୍ଞା ଆପ୍ କଣ ପଢ଼ାପଢ଼ି କରୁନ୍ ନା କଣ ସେ?
ହଁ ଭାଇ ପଢାପଢି ତ ଚାଲିଛି ଆମର ବି ପୁରା।
ଘରେ ଅଛନ୍ତି।
ହୁଁ।
କର୍ମ କରି ଚାଲିବା କଥା ଭାଇ। ହୁଁ ହୁଁ ଭାଇ ଆବ୍ ଆବାଜ୍ ଠିକସେ ଆସୁନି ଭାଇ।
ହଁ ଭାଇ ଏବେ ଶୁଭୁଛି।
ଆଜ୍ଞା ଆଜ୍ଞା କୁହନ୍ତୁ କୁହନ୍ତୁ।
ମୋର ତ ଭାଇ ଏ ବର୍ଷ କଣ ଯୁକ୍ତ ତିନି। ମାନେ ଦ୍ଵିତୀୟ ବର୍ଷ ମାନେ ପଢା ପଢି କରୁଛି। ହ୍ୟାଲୋ। ହ୍ୟାଲୋ ଭାଇ ଶୁଭୁଛି। ହ୍ୟାଲୋ।